ହଁ ଏଇ ମୁ ଶୋଇଥିଲି।
ଆଚ୍ଛା ତ ସିନୁ ତମେ କଣ କହିଲ ତମକୁ ସିନୁ କଣ କହିଲା?
ସିନୁ ମତେ କହିଲା, କି ଆରେ ମୁଁ ସେ ଯୋଉ ଗାଁ ମାନେ ମୁଁ କହିଲି କି ତୁ ଆସୁଛୁ କି? କହିଲା କି ମୁଁ ଗଲେ ତମକୁ ପୁଣି କହିବିନି। ଆଉ
ହଁ ତାପରେ ସେ କହିଲା ନାଇଁ ନା ମୁଁ ଯାଉ ନି ମୁଁ ବାବାଙ୍କୁ ଛାଡିଆକୁ ଯାଇଥିଲି। ସେ ଗାଁ କୁ ଯାଉଥିଲେ ବୋଲି ଏଇୟା କହିଲା।
ତମର ଆଉ ତମ ସୁମିତ୍ରାଙ୍କର ମ୍ୟାଟର ସଟ ଆଉଟ୍ ହେଲା।
ହଁ ହଁ। ମାନେ ମୁଁ ଏତେ ଆରେ ଦେଖେ ଆମେ ଖେଳୁଥିଲୁ। ସିଏ କଣ ନା ମାନେ ଜାଣି ଶୁଣି ମାନେ ଦେଖେ ଆମେ ଅଛୁ ଚାରି ଜଣ ସିଏ ମାନେ ଜାଣି ଶୁଣି ପ୍ରସନଜିତ କୁ ଦେଲାନି ଜାଣି ଶୁଣି। ତା ପ ଯେତେବେଳେ ରି ତାପରେ ଜାଣି ଶୁଣି ପକେଇଲା। ମାନେ ମୋ ଆଡକୁ ପକେଇଲା ତ ମୁଁ ମୁଁ କହିଲି ମତେ ସେଇ ସବୁ ମାନେ ତୁ ଯୋଉ ଡାଇଲଗ ମାରୁ। ମତେ ସେଇ ସବୁ ଚିଟିଙ୍ଗ ପସନ୍ଦ ନୁହଁ ମୁଁ ବି
ହ ହ ଆଛା। ମୁଁ ତମ ଆଛା ମୁଁ ତମକୁ ଗୋଟେ କଥା କହିବି
ହଁ କହ।
ତମ ଯୋଉ ସାଙ୍ଗ ତମ ଯୋଉ ମହିଳା ମିତ୍ର। ତମ ଯୋଉ କଲେଜ ମାନେ ଆସ କଲେଜ ସେ ମୁଁ ସେଥିରେ ମୁଁ କେବେ ଭୁଲ ରେ ବି ଡରି କି ତା
ହଁ କିନ୍ତୁ ଇଏ ଦେ ଖୁନୁ ଇଏ ପକେଇଦେଲା ମୋ ଉପରେ ଦେ
ମୁଁ ଜାଣିଛି ତ ମୁଁ ଜାଣିଛି ତ ଜାଣିଛି। ଦେଖ ଯେହେତୁ ତାଙ୍କ କଥା ମାନୁଛି ତମ କଥା ବରିଦ୍ର ମାନୁଛି ହେଲା ମୁଁ ଜାଣିଛି ମୁଁ ଏଇନା ପକେଇଲେ ସେ ମୋ ସହ ରାଗି ଯିବେ ତେଣୁ ସେ ଚାହୁଁ ନଥିଲେ ମୁଁ କେବେ ତାଙ୍କ ମୁଁ ତାଙ୍କ ସାଙ୍ଗରେ କେବେ ପକେଇ ନାହିଁ। ତ ସେଇଟା ମ ତ ସେଇଟା ମତେ ତ ସେଇଟା ମୁଁ କହିଲି ତମର ପୁରୁଷ ମିତ୍ର ମତେ ଫିଲ୍ ହେଲା ସେଇଟା କି ତମକୁ କହିଇଥିଲିି କି ମତେ ଭଲ ଲାଗିଲାନି। ଏଇ ଟାଇମଟା ଆକ୍ଚୁଲି ମୁ ହେଲା ମୁଁ ମୋର ଥିଲାବେଳେ ମୋର ଜଣେ ମାନେ ମୋର ଜଣେ ଥିଲେ ବନ୍ଧୁ ମାନେ ମିତ୍ର ଥିଲେ ମୋର ମାନେ ଆପଣ ବୁଝିପାରୁଥିବେ
ହଁ ବୁଝିପାରୁଛି
ଏଇଭଳିଆ କାମ କରନି ଯୋଉଟା ତାଙ୍କୁ କଷ୍ଟ ହବ
କିନ୍ତୁ ସେ ସେଇ କାମ ଟା କଲେ। ଆଉ ମତେ ପୁଣି ସେଥିରେ ହଁ ତାପରେ ମୁଁ କହିଦେଲି ମୁଁ କହିଲି ତାପରେ ଉଠିକି ସେ ବସିଥିଲେ ତାପରେ ଉଠିକି ଠିଆ ହେଇଗଲା ଏପଟେ ସାଇଡ କୁ ତ ମୁଁ କହିଲି ଆପଣଙ୍କ ଏଇି ସାଇଡ କି ଠିଆଇଗଲେ କଣ ଏପଟୁ ଦେଖିବା। ମୁଁ ମା ମାନେ ମୁଁ କାର୍ଡ ଦେ ମୁଁ ଖେଳ ଦେଖିବା ପାଇଁ ମୁଁ କହିଲି ଏମିତି ତାପରେ କହିଲେ ମତେ ଜୋରେ କହୁଛନ୍ତି ଆଉ ମୁଁ ପଳେଇବି ଉଠିକି ଖେଳିବିନି ଆଉ।
ଆରେ ଭାଇ ମିସ୍ତ୍ରୀ ଜାଣିଛି ତ ବହୁତ ବଡ ଭୁଲ କଥା। ଲେ ଆକ ହଉ ଛାଡ କାଙ୍କ କଥା ହଉ ଛାଡ ଆଉ ଆପଣ କହ ଆପଣଙ୍କର ସ୍ୱାସ୍ଥ୍ୟ ବ୍ୟବସ୍ଥା କେମିତି ଅଛି ଆପଣ କଣ ଖାଇଛନ୍ତି କଣ ନାହିଁ ସବୁ କୁହନ୍ତୁ।
ମୁଁ ଖାଇଛି ଆଜି ମୁଁ ଆଜି କିନ୍ତୁ ମୁଁ ରାତ୍ର ଭୋଜନ ଜଲଦି କରିଦିଏ କିନ୍ତୁ ଆଜି କରିନାହିଁ।
ଆଚଛା ଆପଣ ନାତ୍ର ଭୋଜନ କ ପାଇଁ ଆମ ନାତ୍ର ଭୋଜନ କ ପାଇଁ ଏବେ ଯାଇ କରିନାହାନ୍ତି।
କାହିଁକି ନା ମାନେ ମୁଁ ଅ ମୁଁ ବସିକି କଣ କରୁଥିଲି ନା ୟ ପୂର୍ବରୁ ମୁଁ ବସିକି ଯୋଉ ଆମର କଣ ସେ ଗୋଟେ କରୁଥିଲି ବା ହଁ ମୁଁ ଆମର କମ୍ପ୍ୟୁଟର ଅଛି କମ୍ପ୍ୟୁଟର ରେ ମୋର ଗୋଟେ ପୁରୁଣା ଫଟୋ ଗୁଡା ଦେଖୁଥିଲୁ।
ହଁ।
ଆ
ଆରେ ହଁ ସେଥିରେ ମନପିଲେଚୁଆଲି ଆମର ଯୋଉ ହୋଲି ଖେରେ ମନେ ଅଛି।
ହଁ ହଁ।
ବ ଭିଟ ଦେଖିବା କେତେ ମସ୍ କରିୁଥିଲେ ଏୟ କରିଥିଲେ ଯେୋଲି ଗଲା ଭ ମୁଁକି ରହିଗଲା।
ହଁ ବହୁତ ମସ୍ତି କରିଥିଲେ ଆମ
ଖୁିଲି ହୋଲିରେ ଭେଟିବ ହେଲା। ଆମର ମହିଳା ମ ଭିଡି କରୁ ଆମେ ସବୁ ଭୁଗ ମେମୋରିଇକି ରହିଗଲା।
ହଁ ବହୁତ ଭଲ ମେମୋରି ଥିଲା।
ହଁ ସତ କଥା ସେଇଟା ଉପରେ ମ ର ଏବେ ଆାଟା ହ ସେଇଟା ହିଁ ରହିବ।
ସିନୁ କହିଲେ ଆସିବେ ବୋଲି ତାପରେ ସେ। ଇଏ ଆସିଲା ପରେ ଯାହା। ଆଉ ମସ୍ତି କରିବା ଆଉ।
ସଂସ୍ଥା କଥା, ସତ କଥା।
ଏଇ ତାଙ୍କ ବିନା ଆମେ ବହୁତ କିଛି ହେଇଚ।
ଧୀରେ ଶୁଣ, ହଁ ଏଇଟାସୁ। ସାର୍ ରସା।
ମୁଁ ଏବେ ମୋର ଖାଇବାକୁ ଯାଉଛି। ଆପଣଙ୍କ ସହିତ କଥା ହେଲା ପରେ ମୋର ମନେ ପଡ଼ିଲା। ନାଇଁ, ବାଢ଼ି ଦେଉଛି। ଖାଇଦେବି, ଆଉ ଆପଣଙ୍କ ସହିତ କଥାବାର୍ତ୍ତା ପରେ ଆଉ।
ଆଜ୍ଞା, ହଉ ଭଲ ଆପଣ ଭଲ କଥା ଫ୍ରି ଫର୍ଷ୍ଟ ୟିଅରକୁ ଆସିଚ।
ଆମ ଭଲ ଖାଇବା ଖାଇବାକୁ ଯାଉଚି। ମୁଁ ଆଜି ଖାଇବାକୁ ଯାଉଛି ଭାତ, ସୋୟାବିନ୍ ଆଉ ଅଣ୍ଡା ଶିଜା।
ଆରେ, ଏଇଟା ପୁରା ଜିମ୍ କେ ଇ ଏଟା ବା ଜିମ୍ ପ୍ରୋଟିନ୍ ଖାଇବା।
ହଁ ମୁଁ ତ ସେଇଆ ହିଁ ଖାଉଛି।
ଆରେରେ ଭଲ ଆଉ। ହଁ, ଆପଣ ଆଜିକୁ ଆ ଆଉ ଆପଣଙ୍କ ଆ ଆଜିକୁ କେତେ ଦିନ ହେଲା? ଆଜି ଆପଣଙ୍କ କେତେଦିନି ହେଲା ଡାଏଟ୍ କରିବାର?
ଏଇ ସପ ତାହା ପାଖାପାଖି ମାନେ ଛଅ ଦିନ ହେବ ବୋଧେ, ଛଅ ଦିନ କି ପାଞ୍ଚ ଦିନ।
ଆଛା ହଉ କୋଉ କୁହନ୍ତ ତାହେଲେ।
ଆଉ କଣ କହୁଥିଲି। ହଁ ତ ସିନୁଙ୍କ ସହିତ ମୁଁ କଥା ହଉଥିଲି।
ହଁ ଫୁଣି ନାମ ନିଅନ୍ତୁ ଏବେ।
କଣ ଅ ନାମ ନେବିନି? ଆଉ କଣ କହିବୁ ମହିଳା ମିତ୍ର ଟୁ।
ଆଣିଚି କି ଆପଣ ଯାହା କହିପାରିବେ।
ତମେ?
ଆଁ?
ତମେ ଆମ ମହିଳା ମିତ୍ର ର କି?
ହଁ ହଁ ସଉ
ହଁ ତ ତାଙ୍କ ସହିତ କଥା ହଉଥିଲି ସିଏ କହୁଥିଲେ କି ଆସିବେ। ଆଉ ସିଏ କଣ କରିଚନ୍ତି ଜାଣିଚନ୍ତି ଆପଣ? ଗୋଟେ ଦେଖୁଥିଲେ ମତେ ପଠ୍ ଉଠେଇଥିଲେ କଣ ଉମ ମୋନ୍ ମୋନ୍ ପାୟଲ ନାମ୍ ମୋ ନାମର ଗୋ ଟ ଅ ଲକି ଟେଡେ
ଆଜ୍ଞା।
ମତେ ପଠେଇଥିଲି ମୁଁ ସେଇ ସମୟରେ ସନୁଙ୍କ ପାଖରେ ଥିଲି।
ଆଜ୍ଞା ପୁଣି ଆପଣ ଏଗେନ ନା ନେଲେ।
ଓହୋ ସରି ସରି ମୋର ଟିକେ ମାନେ ଭୁଲ ହେଇଯାଉଛି।
ତାକୁ ଟିକେ ଠିକ କରନ୍ତୁ ଆଉ କୁହ।
ହଁ ମୁଁ ନା ନାମ ଧରିଲେ କିଛି ଖରାପ ଅଛି କି ଆମେ ତକ ଧରୁ।
ବଟ୍ ଆପଣଙ୍କର ମହିଳା ମିତ୍ର ମତେ ମନା କରିଥିଲେ କି ଆାମ ନେବୁ ସେଇଥିପାଇ ମୁଁ ଆପଣଙ୍କୁ କହୁଛି।
ଆଛା ହଉ ହଁ ମୁଁ କହୁଛି ତାପରେ ତାପରେ ମୁଁ ହଁ ହଁ ମୁଁ ତାଙ୍କୁ ନେଇ କଣ କହୁଥିଲି ଭୁଲିଗଲି
ଆରେ ମୋର ନାହିଁ ଆପଣ ମାନ
ମୁଁ କହୁଥିଲି ରହିଥାନ୍ତୁ ହଁ ମୁଁ କହୁଥିଲି କି ମୁଁ ତାଙ୍କୁ କହିଲି ହଁ ହଁ ସିଏ ମତେ ପଠେଇଥିଲେ ସେ ଲକେଟ ର ଫଟୋ ଟେ।
ଆଚ୍ଛା।
ମୁଁ କହ ମୁଁ ଦେଖେଇଲି ଆମର ତନୁ ଙ୍କୁ। ତନୁ ଦେଖ ଏଇଏ କଣ ପ ଛନ୍ତି ବୋଲି। ହଁ। ମାନେ ସିଏ ମତେ କହୁିଲଥିଲେ କି ତୁମେ ଲେଖିଦିଅ ମୁଁ ଆଣିଦି ନା ଆ ଦଡବୁ କିି ମ ପାଇଁ ଏମିତି କଣ ଗୋଟେ କହିଲେ ତନୁ ମତେ ମୋ ସାଙ୍ଗ କହିଲେ ଲେଖିବାକୁ ମୁଁ ସେୟା ଲେଖିଦେଲି ତାଙ୍କୁ। ତାପରେ ସିଏ କଣ କରିଛନ୍ତି ହଉ କହିଲେ ଆମେ ଆମେ ଏମତି ମୁଁ ଆଉ ମୋ ମହିଳା ମିତ୍ର ଭାବିଲୁ କି ମାନେ ଏଇଟା ଗୋଟେ ମଜାକ ଆଉ କିନ୍ତୁ ସିଏ ଶତରେ ମଗେଇ ଦେଇଛନ୍ତି
ଓହୋ ତା ପରେରେ
ଯୋଉଟା କି ଆସ ସିନି ଏ ପର୍ଯ୍ୟନ୍ତ ତାଙ୍କର ମାନେ ଅନଲାଇନ ସେ ପେମେଣ୍ଟ ବି କରିଦେଇଛନ୍ତି ପଇସା ବି ଦେଇ ଦେଇଛନ୍ତି ସିଏ ଅ ମାନେ ଅ କିଣି ଦେଇଥିଲେ ବୋଲି ମତେ କହିବି ନଥିଲେ କେତେ ଦିନ ପରେ କହୁଛନ୍ତି କି ଏତେ ଦିନ ଆସିଲାଣି ମଁ ଥିଲା ଭିତରେ ଆସି ଦେଇେଇଥିଲେ ଭଲ ହେଇଥାନ୍ତାମୁଁ କହିଲି କଣ ତାପରେ କହିଲି ଆପଣ ସେତା ମଗେଇ ଦେଇଛନ୍ତି ସେକ ହଁ ମୁଁ ମଗେଇ ଦେଇେଇଛି
ଆଜ୍ଞା
ହଁ ତାପରେ ମୁଁ ତନୁ ମ ସାଙ୍ଗକୁ ସେ କଥା କହିଲି ଦେଖନ୍ତୁ ତୁମେ କହିଲ ମ ଜାକି ସିଏ କିନ୍ତୁ ସତରେ ମଗେଇ ଦେଇଛନ୍ତି ହୁଁ ତ ସି ମଗି ଦେଇଛନ୍ତି ସେଟା ଆଉ
ଆଜ୍ଞା ଆଜ୍ଞା କୁହନ୍ତୁ
ହୁଁ ହଉ କଣ ସେୟା ହଇ ଆଉ କଣ କହିବୁ
ମୁଁ କହୁଛିି ଆପଣଡେ ମାନେ ମାନେ ତମେଡେ ମାନେ ଆରମ୍ଭ ହଉଛି ା ବର୍ଷା ପବନ କଣ ହଉଛି?
ନାଇଁ କିଛି ହଉନି ଭଲ ପାଗଟା ଅଛି।
କଲେଜ ଆସିବ
ହଁ ହଁ ଯିବି।
ଆଚ୍ଛା ରେଡି ଆଉ ତାହେଲେ ଆଉ କଣ କୁହନ୍ତୁ ଆପଣ ଆପଣଙ୍କ ସବୁ ଇଚ୍ଛାାରେ
କାଲି ଆଉ କଲେଜରେ କଣ କରିବା
କାଲି କଦ ଭାବୁଛି କାଲି ତ ଆମେ ରହିବା ତ ଚାରିଟା ଜା କଣ ସଯୁ ଆମେ ସେ କା ପ୍ଲାନ୍ କରିବା ହେଲା
ଆରେ ମୁଁ ଭୁଲି ଯାଇଥିଲି ହଁ ୟା ପରେ ଗୋଟେ ଗ୍ରୁପ କଲ ଟେ କରିଦବା
ମୋର ଗୋଟେ କାମ ଅଛି ଛୋଟ କାମ ଟେ ମତେ ମୋ ପିତା ଏବେ ଡାକିଛନ୍ତି ମୁଁ ସେଥିପାଇଁ ଆପଣ ସରିଲା ପରେ ମୁଁ ସାଙ୍ଗେ ସାଙ୍ଗେ ଏବେ ଡାକିଲି ମୁଁ ତାଙ୍କୁ ଖହିଲି ଟିକେ କହିଛି କି ମୋ କାମ ସରିଲା ପରେ ମୁଁ କହିବି ତ ଆପଣ ସମୟ ହେଲେ ଆପଣ ମ ସବୁ ଇଚ୍ଛାରେ ଆପଣ ପଛରେ କଥା ହେଇ ପାରିବେ
ଆପଣଙ୍କୁ ଜଣାଇଦେବି ଆଉ
ଆଜ୍ଞା ତ ଆଉ କୁହନ୍ତୁ ଆପଣ ଆପଣଙ୍କ ସମୟ ହେଲେ ଆପଣ ଆପଣଙ୍କର କଲ ଟିକୁ ରଖିପାରିବେ
ହଁ ହଁ ମୁଁ କହୁଥିଲି କି ସେ କହୁଥିଲେ କି ମାନେ ମାନେ କୋଉ ଟପିକ କୋଉ ବିଷୟ ଉପରେ ଆମେ କରିବା ବ୍ୟାଙ୍କ ଉପରେ ନା
ମୁଁ ଭାବୁଥିଲ କି ବ୍ୟାଙ୍କ ଉପରେ ଏଟଲେ ଭଲ ହବ
ହୁଁ
ଏଇଟା ଆଣ କଥା ହବା ସେଇ ଗୁପ୍ କ ଆପଣ କ୍ କଲେ ମୁଁ ସାଙ୍ଗେ ସାଙ୍ଗେ ଆସିବି ନହେଲେ ଦଶ ମିନିଟ ରେ ଆମ କଥା ହବା
ହଁ ତାହେଲେ ଦଶ ମିନିଟ ପରେ କରିବି ଆଉ
ଆଜ୍ଞା ଆପଣ ଦଶ ମିନିଟ ପରେ ଆପଣ ସେ ଆଠଟା ତିରିଶ ଚାଳିଶ ବଳକୁ ଗଲେ ମୁଁ ଜଏନ କରିପାରିବି ମୁଁ ଆପଣଙ୍କୁ ଫୋନ କରିବି ଆସିଲା ପରେ ଆପଣଙ୍କୁୁଜର୍ଜର୍ଭ କରିବେ
ହଉ ଆପଣ ମତେ ଫୋନ କରିବେ ତାପରେ ମୁଁ କଲ ଟା କରିବି ଆଉ
ଆଜ୍ଞା ଆପଣ ତ କୁହନ୍ତୁ ଆପଣଙ୍କର ଖାଇବେ ଆପଣ କ ଖାଉଛନ୍ତି
ହଁ ମୁଁ ଏନା ଖାଉଛି
ଆଜ୍ଞା ହଉ ତାହେଲେ ଆଉ
ମୁଁ ପୁରା ପ୍ରୋଟିନ ନଉଛି
ହୁଁ
ଆପଣ ବି ମୋ ସହିତ ଏଇଭଳି ଖାଇବା ଖାଆନ୍ତୁ
ଆଉ ମୁଁ ଭାବୁଛି ସେଇ ସବୁ କାମ ଷ୍ଟାର୍ଟ କରିଦେବି
ହଁ ଆପଣ କହିଲେ ମୁଁ ଆପଣଙ୍କୁ କୁ ଆପଣ ମତେ ପଚାରିକି ଖାଇ ପାରିବେ ଆପଣ କୋଉ ଜିନିଷ କଣ ଖାଇବେ ନାହିଁ
ଆଜ୍ଞା ମୁଁ ଆପଣଙ୍କୁ ମୁଁ ଆପଣଙ୍କୁ ଯେମିତି ହେଲେ ପଚାରିବି ତ ଆପଣ କୁହନ୍ତୁ ଆଉ ଶୁଣନ୍ତୁ ଆପଣ ଏବେ ମୁଁ ଗିକେ କାମ ଅଛି ତ ଆପଣ ଆଜ୍ଞା ଆା ଆଞ ଆଞା